ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ ସାଙ୍ଗ ଆରେ ଏତେ ସମୟ କଣ ଲାଗୁଛି ଫୋନ ଉଠୁ ବାକୁ? ଏତେ ସମୟ କଣ ଲାଗୁଛି?
ଆମ କଥା କିଛି ଶୁଭୁନି?
ବୋଲେ ଏତେ ସମୟ କଣ ଲାଗିଲା? ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହଁ।
ପୁଚୁ
ମୁଁ କହିଁଲି ଏତେ ସମୟ କ ଲାଗି
କଣ କରିଆ କହୁନୁ?
ଭଲଟି ସବୁ?
ହଁ।
ଅ ହଉ ତମ ହୁଁ
ହ୍ୟାଲୋ କ ଆରେ କହ ଟ ଖେଳ ସେ ଦିନ ଆଇଲୁନୁ? କଣ ଚାଲିଲା କଣ ଖାଲି? ବୁଲ ତ ଫ ଫ ଉଠି ଆ ଫ
ଆଉ ଯାଇଥାନ୍ତ ଯେ ଆଉ ବର୍ଷା ଟିକେ ହେଇଗଲା ତ ଆଉ କଣ କରିବୁ।
ଆଉ ବର୍ଷା ହେଇଗଲା ଆଉ କଣ? ହ ଯେଉ ଘର କାମ ସରିଲା?
ହଉ ଘର କାମ ନାହିଁ ବା କେମିତି ସରିବା ଯେ ଇଟା ପଡିଛି ପରା ଆସିକି ନଦା ହେଇକି ଆଉ କୁଆଡେ ସରିବ।
ଓହୋ ସେଇଥିପାଇଁ ମ୍ୟାଟର ଟା ସେଇଠି ଅଛି ଆଉ। ମୁଁ କହିଲି କ ଫୋ ଫୋ କର ଲାନି ହେଇଛି ବୋଲି ଚାଲିଛି ଆଉ କଣ?
ହଁ ଚାଲିଛି ପରା ଯେ ସେ ଇଟା ପରା ବୁହାବୁହି ଚାଲିଥିଲା। ଆଉ ସିଆଡେ ସବୁଦିନ ଟିକେ ବୁହା ବୁହି କାମ ଦାମ ଘରେରେ ଅଛି ବାବା ଏକୁଟିଆ ଆଉ ଏଇ ମାଟି ପରା ନାଲି ନାଲି ମାଟି ଏଇଟା ହଁ ା ସେଇଟା ଆଣିକି ରଖିଛୁ
ଆଉୋ ଉପଟା କୋଉ ପକେଇଲ ଆୁ ଆ ଭଲ କନ୍ଦ
ଆମର ସବୁ ର ଗୋଟେ ଆସିନିବ
ଅ ତାଇୋକ ନେଇ ଆସ ସେ ଭୁଛିଛି ଆ ସିମେଟ କ କ
ହଉ ତାହେଲେ ଚେ୍ଜ କରିଦବା ମାନେ
ହ ଭଲ ଯ ଗୋଟେ ଗଟେ ଭଲିବ ନା ଆଉ
ହଁ ହଉ ଆମର ଇଟା ଆସିକି ପଡିଛି ଯେ ଆ ମିସ୍ତ୍ରୀ ଫିସ୍ତ୍ରୀ ମିଳୁନାହାନ୍ତି ଯଲ
ମିସ୍ତି କମା ମିସ୍ତ କ ମିସ୍ତ
ୱେଟ୍ କରରେ ନାହିଁ ଯେ ଯୋଉ ମିସ୍ତ୍ରୀ ସବୁ ମିଳଉଛନ୍ତି ସେ ସବୁ ପଥର କାମ ମାନେ ସବୁ ପଥର ମିସ୍ତ୍ରୀ ଇଟା ମିସ୍ତ୍ରୀ କେହି ମିଳୁନାହାନ୍ତି କାମ କରିବାକୁ
ଓହୋ ପଥର କ ମିସ୍ତ୍ରୀ ଆସି ଆ
ହଁ ଗାଁ ପଟେ ଅଛି ନା ହଁ କୁହ
ବ ଅଛି
ନା କ ଆମର ସବୁ ସରିଗଲାଣି ଯେ ଗୋଟେ ଯୋଉ କଲିମି ଆମ ଗୋଟେ ଗଟେ ଅଛି
ତମକୁ ଫୋନ କରିଥିଲି ଯେ ମାନେ କଣ କହିଲ କି ନଡିଆ ଫଡିଆ ଜର ହେଇଛି ନଡିଆ ଫଡିଆ ଶବ ନେଇସ ଚାରି ପାଞ୍ଚେ
ହଁ ନଡିଆ କଣ ପଇଡ ଫଡ ଅଛି ଆମ ଗଡେ ବହୁତ
ହଁ ସେ ପା ନେଇସ
ବଡ କେତେ ଦିକାନ୍ଦ ଲାଗ ଁ ହଉ ତାଲେରେ ପିଇକି ପେଟ ଥଣ୍ଡା କରି ଦବାଉ
ତିି ଚାରି ଖାଡି କି
ହଁ! ଅ ହଉ ତାହେଲେ ମୁଁ ଦେଖୁଛି, ଆମର ତୋଳା ହେଲେ ମୁଁ ନେଇକି ଦେଇଦେବି ମାନେ, ଗାଁ କ ଗଲା ବଳେ ନେଇକି ଦେଇ ଆସିବି ଆଉ। ହଉ!
ଆଉ ତୋ ଡ ତମ ପାଣି କୋଉ ରଖୁଛ ହ ହ
ପାଣି ଆମର ଆକୁୁଆଗଡରେ ରହୁଛି, ଆକୁୁଆ ଗଡ ପୁରା ଖରାପ ହେଇଯାଇଛି ଆମର ଦିଆହଇଛି ଦୋକାନରେ।
ଓ ହଛ ପାଣି ଦଉଛ ଚଙ୍କା ହୁଁ ଏପଟେ ଶସ୍ତା ଅଛି।
ଏ ଭାଇ ବିଶ୍ୱାସ କରରେନି ମୁଁ ଡ୍ରମ୍ ମୋ ବହୁତ ଦିନ ହେଲା ଖୋଜିଲିଣି ନଇଁ ରେ
ଶସ୍ତାମରେଆଡ ଅଛି ଯୋ ଆଠଶ ଅଛି।
କହିବା କଥା। ଥ ନା ଆଉ ମୁଁ ଆମର ପାଣି ପାଣି ରଖିବାକୁ ହେଉନି ଯେ, ମିସ୍ତ୍ରୀ ସବୁଦିନ ଆମକୁ ଶୋଧୁଛନ୍ତି ଡ୍ରମ୍ ନାହିଁ ପାଣି ରଖୁନ। ମୁଁ ଖୋଜୁଛି ଚାରିଆେ କେତେ ଗୁଆଡେ ଗାଁ ସାରା ସମତିକି ମାଗିକି ଗୋଟା ଗୋଟେ ଡ୍ରମ୍ ଆଣି। କରୁଛି, କହିବା କଥା ନା ନାହିଁ ଆଗରୁ।
ଆମ ଡ୍ରମ୍ ପ୍ରମ୍ ଏଠି ଶସ୍ତା ନେଇଯା।
ହଉ ତାହେଲେ ଠିକ ଅଛି ମୁଁ କାଲି ଆମ ଟ୍ରାକ୍ଟର ଟା ନେଇକି ଯିବି ହେଲା, ଆଉ ଡ୍ରମ ପାଞ୍ଚ ଛ ଟଙ୍କ ନଦିଦବ ଟିକେ ଯାହା ପଇସା କେତେ କଣ ମୁଁ ଦେଇଦେବି ଆଉ। ହଁ! ହ।
ଛ ଆମର ଆମ ଘର
ହଁ। କୋଉ ପଟକୁ କୋଉ ପଟକୁ ହଉ ତାହେଲେ ଠିକ ଅଛି ମୁଁ ଡ୍ରମ୍ ତାକୁ କାଲି ନେଇକି ଯାଉଛି।
ହ ହଁ ଆଛା ଆଛା ତମର ଭିଡି କି ରଖିଥିବି
ହଁ ଆ କାଲି ଗଲାବେଳେ ପଉଡ ନେଇଯିବି କି?
ଣି
ହଉ ତାହେଲେ ଠିକ ଅଛି, କାଲି ପଇଡ଼ ଟା ନେଇଯିବି ଆଉ।
ହଁ ରଖିଥିବି ଆଉ।
ହଁ ମୁଁ ଯାଇକି ପହଞ୍ଚିଲେ ସା ସେଠି ନଦୀ ଦେଲେ ଆମର ଘର କାମ ଚାଲିଥିବ, ତ ସାଙ୍ଗେ ସାଙ୍ଗେ ଆସି ଟିକେ ଆଇିଲେ ଏଠି ପାଣି ନଦାହବ
ହୁଁ, ନାଇଁ ନାଇଁ, ମୁଁ କହିଲି ଜଲଦି ଟିକେ ନେଇକି ଆସିଲେ ଆମର ପାଣି ଲୋଡ ହବ ଇଆଡେ ଘର କାମ ହବ।
ହଉ ତାହେଲେ ଠିକ ଅଛିଁ, ମୁଁ ନଅଟା ସାଢେ଼ ନଅଟା। ହଁ ହଁ, ମୁଁ ଟିକେ ଜଲଦି ନେଇକି ପଳେଇସିବି ଗାଡି ଆଉ।
ହଁ ହଁ ରହିବନି କେମତି ଆଉ କେତେ ବାଟ ଗାଁ ପାଖ ଲୋକ ଆଉ ତ ଏମତି ହେଲେ କେମତି ହବ।
ହଁ ହଉ ତାହେଲେ
ଆଉ ବାଲି ଫାଲି କୋଉଠୁ ଆଣିଲ?
କଣ କହିଲ?
କୋଉଠୁ ଆଣିଲ?
ଗାଁ ସେପଟେ ତ ତାଙ୍କର ସେପଟେ ଟିକେ ବାଲି ଫାଲି ନହ ନଈ ଫଇ ଅଛି। ହେଲା, ଆଉ ସେଇପଟୁ ବାଲି ଟିକେ ଉଠିକି ଆଣିଲି ଆଉ ଶସ୍ତା ଟିକେ ପଇଲା ଆଉ କଣ କରିବା। ହୁଁ ହୁଁ ସାର୍ ନହେଲେ ମୁଁ ଆଉ କାହିଁ ସିଆଡୁ ଏତେ ବାଟରୁ ଆଣିଥାନ୍ତି।
ହଁ ଯୋଉଠି ଟିକେ ଶସ୍ତା ମିଳିଛି ଆମେ ସେଇଠି ଯାଇକି ପହଞ୍ଚିବା ଆଉ।
ହଁ ଆଉ କଣ ଯେ
ଆଉ ତାହେ ନହଲେିନ୍ଦୁରା ଫ୍ରେଣ୍ଡ୍ ମାନେ ସାଙ୍ଗ ସାଙ୍ଗ ଭିତରେ ଖେଳିଦବା ନହଲେ ଆଉ ଫ୍ରେଣ୍ଡଲି ଆଉ।
ହଁ ନହେଲେ ତମେି ନଲେ ପଠମେଠ
ଅ ହଉ ତାହେଲେ ମୁଁ ତାହେଲେ ଆଜି ତାହେଲେ କଥା ହେଇକି ତାଙ୍କ ସହିତ ହେଲା ମୁଁ ତମକୁ କନଫର୍ମ ହେଇକି ଜଣଉଚି ଆଉ।
ତାପରେ ଆମର ତ ଏଇଠି କ୍ରିଷ୍ଣା ବଳରାମ ଆପାର୍ଟମେଣ୍ଟ ଗୋଟେ ତିଆରି ହଉଛି ଯେ ଓ ବିଲଡିଂଗୁରା କଣ ହେଇଛି।
ବୋଲ ଏମିତି
ବିଲ୍ଡିଂଟ କଛ ଚାଇଲିସ୍ ଯେମିତି ବିଲ୍ଡିଙ୍ଗ ଆର ସେମିତି ହେଇଛି
ଓହୋ ମୁଁ କହିଲି କିି ମୁଁ ଟାଇଲ ଫେଲ ଟିକେ ଆଣିବାର ଥିଲା ତ କଣ ଟାଇଲ ଫେଲି କୋଉ ଟାଇଲଲି ଭଲ ପଡିବ କହୁନ
ମାନେ କଣ ହେଇଛିାନ ବିଲ୍ଡିଂ ତମେ ବିଶ୍ୱାସ କରିବନି ଦେଖିବ ମାନେ ମାସିକି ହେଇଯ
ହଁ ମୁଁ କହୁଥିଲି କି ଆମର ଟ ଟାଇଲ ଆଣିବାର ଅଛି ତ ଘରେ ପକେଇବା ପାଇଁ କୋଉ ଟାଇଲ ଫେଲ ଆଣ
ହଁ ଭଲ ତ ଟିକେ ଭଲ ଚାଲି ଅଛି ଆସ।
ହଁ ଭଲ ଟାଇଲ ଅଛି ଯେ ମାନେ କୋଉ ଇନ୍ତିଆ ଭଲ ଡିଜାଇନ ହବ ସେଠି
ହଁ ଡିଜାଇନ ମାନେ ଏବେ ଯୋଉ ନୂଆ ନୂଆ ଯୋଉ ମଡେଲ ଆସୁଛି ସେଇ ବଢିଆ ଟାଇଲି ଅଛି।
ହବ ମାନେ ଭଲ ରେଟ ରେ ଭଲ ଜିନିଷ ମିଳିବ ଟି?
ହୁ ଟ୍ବେଣ୍ଟି ଡିସକାଉଣ୍ଟ ସବୁ ଅଛି। ଟ୍ବେଣ୍ଟି, ଥାର୍ଟୀ ପର୍ସେଣ୍ଟ
ହଉ। ତାହେଲେ ମୁଁ ଏକଥରେ କାଲି ଗାଡି ନେଇକି ପହନଚୁଛି। ସକାଳେ ହବ ଯଦି ଡ୍ରମ ଟା ଆଣିବିରି ତାପରେ ଟାଇଲ ଟା ଯାଇକି ନେଇଆସିବି ଆଉ।
ଟାଇଲି ଟାକୁ ବୁଝା ବୁଝି କାଳେ ପଳେଇବ ନେଇକି ଯିବ ଆଉ।
ହଉ ତାହେଲେ ମୁଁ ଚେଷ୍ଟା କରୁଛି କାଲି ଯାଇକି ପହଞ୍ଚିବାକୁ ହେଲା। ଆଉ ତମେ ଟିକେ ଟିକେ ରହିବ କାଲି ଦିନରେ ଆଉ
ମୁଁ ତ ଦିନରେ ଅଛି ଆ ଖରାପବା କହା ଆସିବି ଆଉ।
ହଉ ତାହଲେ
ହଁ।
ଓ ଆମର ସେ ବିଲ ହଁ ହଁ ପଇଡ କାଲି ମୁଁ ନିଶ୍ଚିନ୍ତ ନେଇକି ଯିବି। ସେ ଆମର ଆ ବିଲରେ ଟିକେ କାମ ଅଛି ବା
ରେ କ କଣ?
ଆ ବିଲ କାମ ଏ ଟିକେ ମୁଗ ନାଇଁ ମ ବଷା ହେଲାଣି ତ ଚାଷ ବସ୍ ଟିକେ ହୋଉଛି। ସୁ ଗାଡି ଆମର ଟ୍ରାକ୍ଟର ଟା ଲାଗୁଚି ଯେ ଆଉ ଗୋଟେ ମେସିନ୍ କିଣା ହବ।
ନାଇ କ କି ଆ କି କଣ ହେଇଛି?
ଖିଆ ଖି ହେଇଛି ଭାତ ଖାଇଥିଲି ଆଉ। ହଁ। ହ୍ୟାଲୋ। ଭ ଭାତ ଖାଇଥିଲି ଭାତ।
ହଁ।
ହଁ। ହଁ ହଉ ଆଉ।
ଓ ହୋ
ହ ହୋଉ।
ହଉ।
ତମର?
ହଁ ଆମେ ତ କଣ ଏ ତ ଦେଖୁଛ ଏଠି ଖେଳା ଖେଳି କରି ଏଇନା ଆଉଚି ଗୋଟେ ଥିଲା ନାଇଟ ମ୍ୟାଚ୍ ଟିଏ ଖେଳିକି ଆଉଚି ଆଉ।
ହଉ ତାହେଲେ ଆଉ ତମେ ମୁଁ କହୁଥିଲି କଣ? ବିଲ କାମ ଟିକେ ହଉଛି ତ ଟିକେ ଲୋକ ଫୋକ ଦେଖିଥାନ୍ତ କୁଆଡେ।
ଅ ଦରକାର ହଁ ଏପଟେ ଆମର ଅଛନ୍ତି ବିଲ କାମ କରିବା ପାଇଁ ଢେର୍ ଲୋକ।
ବିଲ କାମ ପାଇଁ ଟିକେ ଲୋକ ଯଦି ବୁ ଝି ଦିଅନ୍ତେ ତାହାଲେ ହନ୍ତା।
ହୁଁ ହୁଁ ସେଇଟା ଦି ଦିନ ତିନ ଦିନ ଲାଗିବ ନା ଆଉ।
ହଉ ତାହେଲେ ତମେ ଟିକେ ବୁଝ ଆଉ। ପାଞ୍ଚ ଛଅଟା ଖଣ୍ଡେ ଲୋକ ଦରକାର ହେଲା।
ହଁ ପାଞ୍ଚ ଛଅ ଟଙ୍କା ଦି ଦିନି ଖଣ୍ଡେ ଟାଇମ ଦିଅ।
ହଉ ଦିଦିନୀ ତମେ ଟିକେ ବୁଝି ଦିଅନ୍ତ, ଯଦି ଯାହା ପଇସା ପତର ଲୋକଙ୍କୁ କ ହଅନ୍ତା ମୁଁ ଦିଅନ୍ତି। ଉଁ ତମେ ଟିକେ କଥା ହେଇଯିବ ତାଙ୍କ ସହିତ ଆଉ।
ହଁ ହଁ ଦିଦିନି ମତେ ଟାଇମ ଦିଅ, ମୁଁ ତାପରେ କଥା ବାର୍ତ୍ତା ହେଇକି ଟୋଟାଲ କହିବି ଆଉ।
ମୁଁ ସେଇକଥା କହୁଥିଲି। ହଁ। ସେଇ ଉଁ ଆମର ବିଲ ଉଁ ଉଁ ଜାଣିଚଟି କୋଉ ପଟେ।
ହଉ ସେ ପାଖେ ତ ଖଳି କିଆରୀ ଆଡେ ହେ
ହଁ ସେଇପଟେ ଟିକେ ଲୋକଙ୍କୁ କହିଦବ କି ଏଇ ଇ ପଟେ ଏଇପଟେ। ତ ଟିକେ ଜଣେଇଦବ ହେଲା ଯେମିତି ପଳେଇ ଆସିବେ ଲୋକ କେତେଟା ଆଉ।
ହଁ ମୁଁ କହିଦେବି କହିଦେବି ତ ସେଇ ବାଟେ ବାଟରେ ତ ମୁଁ ଲୋକ କେସନ ତାଙ୍କୁ କହିଦେବନି କି? ଆଉ ଯିଏ କାମ କରିବାକୁିବ ଯିବ ସେ ଦେନ୍ତି ଯିବେ କି?
ଆମର ଆଗକୁ ବି କାମ ଟିକେ କରିବାର ଅଛି। ହେଲା। ତମେ ତାଙ୍କୁ ସେଇ ଅନୁସା ସେଟା ଟିକେ ଜଣେଇବ ଯେ, ତାଙ୍କର ଆଗକୁ ବି ବହୁତ କାମ କରିବାର ଅଛି। ଆଉ ଏବେ ଏବେ ବି ଆସିବେ ମୁଁ ଆଗ କୁ ବି ତାଙ୍କୁ ଡାକିବି କାମ ପାଇଁ।
ଇନ୍ତିଆ କଥ ଆ ତାହଲେ ଓ। ହଉ କହିଦେବି ଆଉ। କ କେତେ ପାଞ୍ଚ ଠଟା ଲୋକ।
ହଁ ପାଞ୍ଚ ଛଟା ସାତ ଆଠ ଟା ଖଣ୍ଡେ ହେଲେ ବି ଚଳିବ।
ହୁଁ।
ହେଲା ସିଏ ଯାହା ନେବେ ଆଉ।
ଖରା କେମିତି ଙ୍କ ଚାଲଚି?
ଖରା ନାହିଁ ଏବେ ଟିକେ କମି ଯାଇଚି, ଅଁ ବର୍ଷା ଟିକେ ହେଇଯାଇଚି ବର୍ଷା। ଖରା କୁ ଟିକେ ଦେଇଚି ତ। ଆ କାଲି ପୁରା ଶୀତ ହେଲା ରାତିରେ ହୁଁ କାଲି ରା ଏଇଠି ପୁରା ଶୀତ ହୋଇଗଲା।
ହଁ ବର୍ଷ ବକଡା ଆଇଲା ଏଇନା।
ହଁ ପରା।
ପାଗଟା ବର୍ଷାକୁ ଆମର ଇଆଡ଼େ ଟିକେ ବର୍ଷା ବର୍ଷି ହେଇଯାଇଛି। ପାଗଟା ଟିକେ ଭଲ ଦେଇଛି ଖେଳା ଖେଳି ଟିକେ ଭଲରେ ଆଉ ଜିବନି ଚାରଟା ବେଳୁ ଚାରଟା ଖାଲି ବର୍ଷା ହଉଛି।
ହଁ ପରା ନାଇଁ ପୁରା ଖରା ହେଲେ ବି ଖେଳି ହଉନି। ପୁରା ବର୍ଷା ହେଲେ ବି ଖେଳି ହଉନି।
ନାଇଁ ବା ଯାହା ହେଲେ ଖରା ହେଲା ବେଳକୁ ଟିକେ ପା ଖେଳୁ ଯାଇ। ଖେଳ ହେଇ ଯାଉଥିଲା ଏବେ ବର୍ଷା ହେଇଯାଉ କୁଆଡେ ଯାଇ ହଉନି। ହୁଁ ଏବେ ଟୋଟାଲ ହେଇ ବନି।
ସେଇଟା ପରା ଚାରଟା ବେଳେ ହେଇପାରୁନି। ବର୍ଷା ଟା ହେଇଯାଉଛି ଠିକ ଟାଇମ କୁ ଆଉ କଣ କରିବା।
ହୁଁ। ଏଇଟା ପରା କଥା ପଡିଯାଉଛି। କ କରିଆ ଯେ?
ଓ ହୋଉ ଦେଖ ତମେ ଟିକେ ଆମ ଲୋକଙ୍କୁ ଯୋଗାଡ କର।
ହୁଁ ତମେ ଆସଛ କାଲି ଆସ ଟାଇଲି ନବ। ଟାଇଲି ନବ ଡ୍ରମ୍ ନେଇକି
ହୁଁ ହୁଁ ମୁଁ ଏପଟୁ ପଇଡ଼ ଫଇ